ହାଲୋ ହଁ କଣ କରଚ? କଣ କରୁଚ।
କିଛି ନାହିଁ ବର୍ଷା ପାଗ ବଷା ବସିଚି।
ଅ ହ।
ତମେ?
ଚା ପିଉଚି।
ଚା।
ହୁଁ।
ଏ ବର୍ଷା ପାଗରେ?
ହଁ ସବୁଦିନେ ବର୍ଷା ଖରା ସବୁଦିନେ ସନ୍ଧ୍ୟାବେଳେ ଚା ଟା ନ ହେଲେ।
ଅଭ୍ୟାସ ଆଉ।
ଆ ବର୍ଷା କେମିତି କଣ ତମ ଆଡେ?
ବର୍ଷା ଝିପ ଝିପ ଜି ଗାଧୁଆବେଳଠୁ ଲାଗିଚି।
ହୁଁ ହୁଁ ଜୋରରେ ନାହିଁ।
ନା।
ଅ ହୋ। ତଥାପି ଗରମ ହଉଥିବ।
ଗରମ ତ ପ୍ରବଳ ହଉଚି।
ହୁଁ। ଆଉ ରୋଷେଇ?
ରୋଷଇ ପିଠା ତରକାରୀ ହବ।
କରିନାହାନ୍ତି।
ନା ବିରି ବି ଗ୍ରାଇଣ୍ଡିଙ୍ଗ କରିନି ଯାଉଚି ଗ୍ରାଇଣ୍ଡିଙ୍ଗ କରିବି।
ହୁଁ, ମାନେ ଗ୍ରାଇଡିଙ୍ଗ କରିକି ସାଙ୍ଗେ ସାଙ୍ଗେ କରିବେ?
ସାଙ୍ଗେ ସଙ୍ଗେ ହଁ।
ଉଁ ହୁଁ।
ବୁଟ ତରକାରୀ ସବୁ କରବି ବୁଟ ଟା ଯଉ ସିଝେଇଦେବି ସିଝେଇଦେଇ ବିରି ଟା ଗ୍ରାଇଣ୍ଡିଙ୍ଗ କରିଦେବି।
ହୁଁ ହୁଁ ସାଙ୍ଗେ ସାଙ୍ଗେ ହେଲା।
ହୁଁ ସାଙ୍ଗେ ସାଙ୍ଗେ। ତିନି ଭାଗେ ବିରି, ଭାଗେ ଚାଉଳ ଦେଇ
ହଁ, ସେଇଥିପାଇଁ ଆଉ।
ବିରି ଅଧିକ ଆଣିଲେ ସାଙ୍ଗେ ସାଙ୍ଗେ ହେଇଯିବ।
ଉଁ। ଆଉ?
ଆଉ ଗରମ କେମିତି କଣ୍ ଲାଗୁଛି ନା ନାଇଁ ଆଜି?
ଗରମ ପ୍ରବଳ ଗରମ।
ହଁ ବର୍ଷା ହେଇକି ବି ଗରମ ଜୋରେ ହଉଛି।
ଏଇନା ହବ, ସେପ୍ଟେମ୍ବର ମାସ ଯାଏ ସେମିତି ଆଉ।
ହଁ, ହଁ। ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସେମିତି ହବ ଚାଲିବ ଆଉ। ଆଉ ଘରେ କଣ କରୁଛନ୍ତି ସବୁ?
ଘରେ ଆଉ କିଏ କି ପୁଅ ତାର କଣ ମୋବାଇଲ ଦେଖୁଚି ତା ବାପା ଚାହା ପିଉଛନ୍ତି ଆଉ।
ହୁଁ, ହୁଁ।
ହୁଁ। ତିନି ଜଣ ସାଙ୍ଗେ, ସାଙ୍ଗେ କରିଦେବେ ଆଉ।
ନା ମ। ତମର, ରୋଷେଇ ହେଲାଣି?
ହଁ, ହଁ, ରୋଷେଇ ସରିଲାଣି।
ସରିଲାଣିି?
ହୁଁ।
ଇଲୋ ବାପା, ତମର କେତେବେଳେ ଖାଅ କି?
ଆମର ଏଇ ସାର ଆସିବେ ଡିୟୁଟିରୁ ଆଠଟା ବେଳେ ପହଞ୍ଚିବେ। ତାପରେ ଖାଇଦିଅନ୍ତି ଆଉ।
ଆମର ଦଶଟା, ସାଢେ ଦଶଟା, ଏଗାରଟା।
ନାଇଁ, ନାଇଁ ଆମର ମାନେ ଜେନେରାଲ ସିଫ୍ଟ ନା ସ ସଖାଳୁ ପଳାନ୍ତି, ତାପରେ ଆସିକିରି ବାପା ବି ଜଲ୍ଦି ଭାତ ଖାଇ ଦେଇେଇଥାନ୍ତି, ସେ ତାଙ୍କ ଆସିଲେ ସାର୍ ଆସିଲେ ବାପା ତାଙ୍କ ପୁଅ ସ ସାଙ୍ଗ ହେଇକି ଭାତ ଖାଇଥାନ୍ତି, ବର୍ଷା ପାଗ ବି।
ହୁଁ।
ସେଇଥିପାଇଁ ବର୍ଷା ଫର୍ଷା ହବ ସେଇଥିପାଇଁ ଜଲଦି ଖାଇଦିଅନ୍ତି ଆମର।
ଆମର ଟିଭି ଟା ଖରାପ ହେଇଯାଇଛି ବୋଲି ସାଢ଼େ ନଅଟା, ଦଶଟା ହଉଛି। ଟିଭିି ଟା ଚାଲିଥିଲେ ଏଗରଟା ହୁଏ।
ନା ଆମର ଟିକେ ଚଲଦି ଖାଇବା, ସେ ସାର ପଳାନ୍ତି ଡିଉଟି ତ। ଆଉ ସେଥିପାଇଁ ଆମର ଟିକେ ଜଲଦି ଖାଇବା।
ନା ଆମର ଯାହାବି ହେଲେ ଶୀତ ଦିନରେ ତ ଏଗାରଟା ଆଉ, ଏଗାରଟା ସାଢେ, ଏଗାରଟା।
ନା, ନା ଆମର ଜଲଦି।
ଦିନେ, ଦିନେ ବାରଟା ହେଇଯିବ, ଖରା ଦିନେ।
ଆମର ଏଇ ବର୍ଷା ହେଉଥିଲା। ସାଢେ ଚାରିଟା ରୁ ତାଙ୍କର କରିକୁରା ଦେଲେ। ବହୁତ ଆଗରୁ କରିଦିଅନ୍ତି। ରୋଷେଇବାସ ମଧ୍ୟ କରିଦିଅନ୍ତି। ସେ ତାଙ୍କର
ଆ ଭଲ ଆଉ।
ହଁ ସେ ତାଙ୍କର କରି ଦିଅନ୍ତି।
ଭଲ ଭଲ ଶାଶୁ ପାଇଛ।
ନା ନା ସେ କରିଦିଅନ୍ତି।
ହ ହଁ।
ଆଉ କଣ ଖବର କୁହନ୍ତୁ? ଦେହ ପା
ସବୁ ଭଲ
ଭଲ।
ହଁ ଭଲ।
ଆଉ ପୁଅ
ଓ ତ ତାର ଅଛି ଯିବ କଲେଜ କନ ଖୋଲିବ ଦେଖିବା ଡିପ୍ଲୋମା କଲେଜ ଯିବ। ରିଆଡମିସନ୍ ବିି କାଲି ଯିବାର ଥିଲା କଣ କାଲି ତା ସାଙ୍ଗ ନାହିଁ କଲା କାଲି ହବନି।
କି ପରୀକ୍ଷା କୋଉଁ ପରୀକ୍ଷା ଦେଲେ ମେଟ୍ରିକ କି?
ନାଇଁ ନାଇଁ ଡିପ୍ଲୋମା ଗୋଟେ ବର୍ଷ ସରିଛି।
ଓହୋ କୋଉଁ ଡିପ୍ଲୋମା ସରିଯାଇଛି ତାର।
ଡିପ୍ଲୋମା ଗୋଟେ ବର୍ଷ ସରିଛି। ଆଉ ଦିଇ ବର୍ଷ।
ହଁ ହଁ ଏ କଲେଜ ଏବେ ଖୋଲି ଯିବନିକି।
ତି ରିଆଡମିସନ ହେଇନି ପା ସେ କଣ ଫାଷ୍ଟ ଇୟର ପିଲାଙ୍କର ଏବେ ହବ ତ।
ଓହୋ।
ଉଁ ସେ ଯିବା କଥା ଏକେରେ ଏକେ ରୁ ପୁଣି ବୁଲା ତିନି ତିନି ର ଆଜି କଣ ବୁ ସୁଦୁର ତା ସାଙ୍ଗ ସାଙ୍ଗ କଥା ହଉଥିଲା ସନ୍ଧ୍ୟାବେଳେ ପାଞ୍ଚଟା ବେଳେ କହିଲା ବା ତିନିରେ ବନ୍ଦ ଅଛି, ଆଡମିସନ ହବନି।
ହୁଁ ହୁଁ।
ଦେଖିବା ଆଉ କେବେ ଯିବ ଆଉ।
ହୁଁ।
ପ୍ରାୟ ଯଦି ଶନିବାର ଯିବ ଅଲଟପରୁ ସେ ପୁତୁରା ପାଖକୁ ବାହାରିଛି। ସୋମବାର ଆଡୁୁରା ଯିବ ଢେଙ୍କାନାଳ ଢେଙ୍କାନାଳ ପଡୁଛି ନା ଢେଙ୍କାନାଳରେ ରିଆଡିମିସନ୍
ହୁଁ।
ଏଅ ଓଲଟପୁରରୁ ମେଡ଼ିକଲେ ପତୁରାଟା ଅ ସେ ଦିଅର ସାଙ୍ଗରେ ଫେର ଶନିବାରେ ଯିବ ନହେଲେ।
ହୁଁ ହୁଁ। ପିଲା ପାଠ ପଢା ଆଜ୍ଞା ସେ ଯୋଉଁଠି ଚାହିଁବେ ସେଇଠି ପଢିବା ଆଉ କଣ କରିବା ତାଙ୍କର ଭବିଷ୍ୟତ ଯୋଉଁଠି ଆମେ ସେଇଠି।
ହୁଁ ହୁଁ।
ହୁଁ।
ତାଙ୍କ ପାଇଁ ତ ସବୁ ଆଉ
ହଁ ହଁ। ସେ ଯୋଉଁଠି ଇଚ୍ଛା କରିବେ ସେଇଠି ତାଙ୍କ ଫ୍ୟୁଚର ପାଇଁ ସେ ଯୋଉଁଟା ଭଲ ସେଇଟା ସେ ଚାହାନ୍ତି।
ହଁ। ହେଏ। ହଁ। ତମ ତାହେଲେ ଶାଶୁ ରୋଷେଇରେ ତିନି ଭାଗ ହେଲ୍ପ କରିଦଉଛନ୍ତି ଆଉ କଣ?
ହଁ ହଁ ସେ କରିଦିଅନ୍ତିୁ। ଦିଆର ଏ ଆମର ପଖାଳ ଭାତ। ଆଉ ସକାଳୁ ମୁଁ ଯାହା କରିଥାଏ, ତରକାରୀ ସାରିଲାଗି ପନ୍ତି ଆଉ ଟିକେ ଥାଏ। ଆଉ? ତାପରେ କଣ ଟିକେ ଭଯା ଫଜା କରିଦେଲେ ନାରେ ଖାଇବେ ଆଉ।
ଆଉ ଶାଶୁ ଶଶୁର ତମେ?
ହଁ।
ଆଉ ସେତିକି ତ। ଆ
ତିନ ଜଣ ଲୋକ କଣ ରୋଷେଇ
ହୁଁ।
ହୁଁ।
ଆଉ?
ଆମର ଦିନରେ ତ ରୋଷିଇ ନାଇ ମେନ୍ ହେଲା ରାତି ରୋଷି ରାତିରେ ଯ ସାର ନଥାନ୍ତି।
ହ ଦିନରେ ଏ ବର୍ଷା ପାଗ ହେଲା ଠୁ ଆମର ଭାତ ବସୁଚି ଦିନି ଆଉ।
ହଁ ନା ଆମର ଭାତ ବି ପଖାଳ ଖାଇ ଦଉଚନ୍ତି।
ନା ପଖାଳ କରିଦିଏ ଖରା ଦିନରେ ପଖାଳ କରିଦଉଥିଲି। ଏ ବର୍ଷା ଦିନ ଶୀତ ଦିନ ଏଇନା ପୁଣି ମାର୍ଚ୍ଚ ମାସରେ ଭାତ ବସିବ।
ଓ ହ।
ଏପ୍ରିଲ ମେ ଜୁନ ତିନି ମାସେ ବସାଇନା ପଖାଳ କରିଦିଏ।
ହଁ ରାତି ଓଲଟା ଯେମିତି ନାଁରେ ଦି ପ୍ରକାର ତିନି ପ୍ରକାର ହବ। ଦିନରେତ ରୋଷେଇ ହେଇନଥିଲା।
ଓହୋ।
ତାପରେ ଦିଉଟିି ପଳାନ୍ତି ଘରେ ଜଣେ ନାହାନ୍ତି କଣ କରିବୁ ତରକାରୀ?
ହଁ।
ସେ ମନ ବୁଝିଲା ଭଳିଆ ଖାଇଦିଏ ରାତିରେ ଯାହା ହବ।
ପଖାଳର ଟେନସନ ନାହିଁ।
ହୁଁ।
କାଲି ପଖାଳର ଟେନସନ ନାହିଁ।
ହଁ ହଁ।
ଆଉ? ଆଉ କଣ କୁହ? ହେଲା ନା ନା ଛାଡିଚି ଛାଡି ଟିକେ ଟିକେ ଟିକେ ହୁଁ ଆ ଲୋକ କଣ ବରା ଦୋକାନରେ ଜାମ୍ ହେଲେଣି ବର୍ଷା। ଛାଡିଲାଣି ବୋଲି।
ଉୁଁ ହୁଁ ଦୋକାନଙ୍କର ଆପଣଙ୍କର?
ନା ମ ଏଟା ଆମ ଦୁଆର ମୁହରେ ଗୁଡ଼ିଆ ଘରଟା।
ଓ ହୋ।
ରାସ୍ତା ଏପଟେ ଆମ ସାମଲ ଘର ସେପଟେ ଗୁଡ଼ିଆ ଘର। ବରା ଦୁୋକାନ ଟା
ହୁଁ।
ହଁ। ଲାଇନ୍ ଟା ଦେଇନାହାନ୍ତି ପ୍ରାୟ ଉପରର ଲାଇନ୍ ଟା।
ବ ଖାଲି ଏ ଟାଙ୍କିଟା ନେଇକି ଆସଣି ବୋଲି। ଏଇା ସର୍ଣଇସ ଆଲଟା ଏଇ ଦେଖ। ପଚା ଜଣ ଫୋନ କରତେ ଅଛନ୍ତି ଘରେ ଆଉ ଆଉ କଣ ହେଲା? ଲାଇନ ଦେଇନାହାନ୍ତି ହାଲୋ।
ହୁଁ।
ଆଉ ବାହାଘର କେତେ ବର୍ଷ ହେଲା?
ଗୋଟେ ବର୍ଷ।
ସକାଳେ କଥା ହଉଥିଲି।
ହୁଁ।
ଆ ତରୁଆ ତରୁଆ ନା?
ନା ତ?
ତାହେଲେ ତରୁଆରୁ ଆଉ ଜଣେ କଥା ହଉଥିଲେ।
ହେଇଥିବ।
ଓହୋ। ଆଉ? ନାଇଁ କଣ କୁହ?
ବର୍ଷା ପୁଣି ହେଇପାରେ।
ଏତେ ବାର ମିନଟ ହେଇଯିବ କଟିଯିବ ଆଉ।
ଗୁଳୁଗୁଳ ଟା ହଉଚି ହେଇପାର ବର୍ଷା।
ହଁ। ଗରମ ପ୍ରବଳ ବର୍ଷା ଯେତେ ହେଲେ ବି ଗରମ ଟା ହଉ ଯେ ଦି ତିନି ମାସ ହେଇନା ସେଆ ହବ ଲାଗି ରହିବ ଆ।
ଯେତେ ବର୍ଷା ହେଲେ ବି ଗରମ ହବ। ଏଇ ନାହିଁ ଠାକୁର ଅଛନ୍ତି ଅଣଶଣରେ ନା ହୁଁ ହୁଁ। ଏ ବର୍ଷ ବର୍ଷା କହୁଚନ୍ତି ନାହିଁ ବୋଲି କେତେ କଣ ବର୍ଷା ହଉଚି ହୁଁ।
ହ।